ହ୍ୟାଲୋ ନମସ୍କାର ଆଜ୍ଞା ଭଲ ଅଛନ୍ତି?
ଆଜ୍ଞା ନମସ୍କାର ହଁ ଭଲ ଅଛି।
କଣ କରୁଛନ୍ତି ନାଇଁ ନାଇଁ ବର୍ଷା ବର୍ଷା କିଛି ନାଇଁ ଖରା ତ ପୁରା ପ୍ରବଳ ହେଇଛି ଆଜି ଆଉ ଏତେବେଳୁ ପୁରା ସାଂଘାତିକ ଭାବରେ ଗରମ ହେଲାଣି ଆଉ
ନ ମୁଁ ଯୋଉ ଅଞ୍ଚଳରେ ଅଛି ସକାଳୁ ପୁରା ବର୍ଷା ହଉଛି ବହୁତ ବଢିଆ ପାାଗ ଅଛି। ନାଁ। ଏଇ କିଛି ଦିନ ତଳେ ଏଇ କିଛି ଦ ତଳେ ଏଇ କିଛି ଦିନ ତଳେ କିଛି ମୁଁ ଅନୁଭବ କରୁଥିଲି ମାନେ କିଛି ଭାବୁଥିଲି ବସିକି ମାନେ ମଣିଷର ବିବେକ କେମିତି ମାନେ ସବୁ ଜିନିଷରେ ବାଦ୍ ପଡିଯାଉଛି କେତେ ପ୍ରକାର ଆପଣ ଦେଖୁଥିବେ ଦୁର୍ଘଟଣା ହଉଛି କି କେବେ କାହାକୁ ମାରିଲାଣି କି କେବେ କାହାକୁ ଅପହରଣ କଲାଣି ୟା ପରେ ସତ୍ୱେ ବି ବହୁତ ଧର୍ଷଣ କିଏ କାଣ କଲାଣି ୟା ପରେ ବି ମଣିଷର ଗୋଟେ ବିବେକ ବୋଲି ଗୋଟେ ଜିନିଷମେ ସବୁବେଳେ ସବୁ କଥାରେ କହୁ ବିବେକ ବିବେକ ଭାରତ ଭାରତ ବିବେକ ତ ଆପଣଙ୍କ ଭାଷାରେ ବିବେକ ଟା କଣ?
ମାନେ ଯୋଉ ସାଧାରଣ ମାନବିକତା ରହିବା କଥା ଆପଣ କହୁଛନ୍ତି ତ?
ଆଜ୍ଞା ଆଜ୍ଞା।
ସେଇଟା ଦେଖନ୍ତୁ ମଣିଷ ଯେତେବେଳେ ସ୍ଵାର୍ଥପର ହେଇଯାଏ ସିଏ ମାନବିକତାକୁ ପଛରେ ପକେଇ ଦିଏ। ଆଉ ସ୍ଵାର୍ଥପର ହେଇଗଲେ ପଇସା ଲୋଭି ହେଇଗଲେ ଲୋକ ବର୍ତ୍ତମାନ କେହି କାହାର ପାଇଁ ସମୟ ନାହିଁ ନିଜେ ନିଜ କାମରେ ବ୍ୟସ୍ତ ମାନେ ଲୋକଟେ ଯଦି ବି ସାଧାରଣ ର ଆକ୍ସିଡେଣ୍ଟ ହେଇକି ଯଦି ରୋଡରେ ବି ପଡୁଛି ତାକୁ ଉଠେଇକି ବି ନବାକୁ ଲୋକ ବି କୁଣ୍ଠାବୋଧ କରୁଛନ୍ତି। ଆଉ ସାଧାରଣ ମାନବିକତାର ଅଭାବ ଅପର ପାର୍ଶ୍ଵରେ ଯଦି ଦେଖିବେ ଯଦି ଯୋଉ ଲୋକଟି ଧରାଯାଉ ଆଗକୁ ଆସୁଛି ଧରାଯାଉ ଗୋଟେ ଆସି ଦୁର୍ଘଟଣା ହେଲା ଯଦି ଆପଣ ଦୁର୍ଘଟଣା କେସ ରେମେଡିକାଲକୁ ନେଇକି ଯିବେ ଆପଣ ପୁଣି ହରଣ ଘରାରେ ପଡିବେ ପୋଲିସ ଆପଣଙ୍କୁ ନାନା ପ୍ରକାରର ମାନେ ଇଏ କଣ ହେଲା କାହିଁକି ହେଲା ତ ସେଥିପାଇଁ ବି ଲୋକ କୁଣ୍ଠାବୋଧ କରୁଛନ୍ତି। ସିଷ୍ଟମ୍ବ ସେଇଭଳିଆ ହେଇଗଲାଣି ତେଣୁ ଲୋକ ଦୂରେଇ ରଖୁଛନ୍ତି ଆଉ
ଏଇ କଥା ପୂଖରୁ ଆପଣଙ୍କୁ ଟିକେ ମୁଁ ଏ ବିଷୟରେ ଟିକେ ଅବଗତ କରାଇଦେବି ସେ ଗୋଟେ ପ୍ରକୃତରେ ବିବେକ ହଉଛି ଗୋଟେ ଅ ଗୋଟେ ମଣିଷ ଭିତରେ ଗୋଟେ ଶକ୍ତି ବା ଚେତନା ଜାଗ୍ରତ ହୋଇଥାଏ କାମ କରିଥାଏ ମଣିଷରେ ଯାହା ଭଲ ତାର ମନ୍ଦ ନ୍ୟାୟ କଣନ୍ୟାୟ ଏଇ ସବୁ ଜିନିଷର ଫରକ ବୁଝେଇଲେ ଆମେ ତାକୁ ସାଧାରଣତଃ ବିିବେଦ ବୋଲି କହୁଛ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
ମାନେ ଗୋଟେ ମଣିଷ ମଣିଷ ମନ ଭିତରେ ଗୋଟେ ଭିତରେ ଗୋଟେ ଏମିତି ଜିନିଷ ଅଛି ବା ଗୋଟେ ଏଇଭଳି ଭାବେ ଗୋଟେ ସ୍ଵର ଅଛି ଗୋଟେ କାମ କରିବା ପୂର୍ବରୁ ଆମେ ଭାବୁଜେ ଏଇଟା ଠିକ୍ ନା ମୁଁ ଆପଣଙ୍କୁ ଗୋଟେ ଖରାପ ଉକ୍ତି କହୁଛି ସେଇଟା ଭୁଲ୍। ଆପଣଙ୍କୁ ଭଲ ଉକ୍ତି କହୁଛି ସେଇଟା ଠିକ୍। ଗୋଟେ ଭିତରର ସ୍ୱର ବାହାରେ ତାକୁ ବୋଲି ଗୋଟେ ବିବେକ ବୋଲି ଆମେ କହୁ। ଦ୍ବିତୀୟତଃ ଗୋଟେ ବିିବେକ ହୋଉଛି ଗୋଟେ ମାନେ ଆଇନ୍ ଭଳିଆ ଗୋଟେ କାନୁନ୍ କହୁ। କଣ ପାଇଁ ନା ଗୋଟେ ଆମେ ଆମେ ଜାଣିଛେ ଯେ ମଣିଷର ନୈତିକତା ର ଚାବିକାଠି ହୋଉଚି ମାନେ ଆମକୁ ସମାଜର ଗୋଟେ ଶୃଙ୍ଖଳିତ ଭାବେ ବଞ୍ଚିବାକୁ ହୁଏ ବା ବଞ୍ଚିବା ପାଇଁ ଗୋଟେ ବିବେକ ବିବେକ ଆମ କୁ ଆଗ ପଛ କରେ। ଆପଣ ପ୍ରତି କଥାରେ ଯୋଉ ଭଳି ଭାବେ କହୁଥିଲେ ଯେ ମେଡିକାଲ ତମେ ଆଣିବା ପୂର୍ବରୁ ଆମେ ମେଡିକାଲ ନୋଉ ତା ପରେ ବି ଆଉଥରେ ହଇରାଣ ହୋଉ କିନ୍ତୁ ନେବା ଆଣିବା ଏ ସବୁ ଜିନିଷ ପୂର୍ବରୁ କଣ ନିର୍ଧାରଣ କିଏ ନିର୍ଦ୍ଧାରଣ କରିଥାଏ ବିବେକ ଆପଣ ଯଦି ପୂର୍ବରୁ ଦେଖୁଛନ୍ତି କିଏ ଗୋଟେ ଖରାପ ଗାଇ ଟେ ଆକ୍ସିଡେଣ୍ଟେ ହେଇଯାଇଛି କି ଗୋଟେ କାହାର କଣ ଗୋଟ ଦୁର୍ଘଟଣା ହେଇଛି। ଆପଣ ସେଇଠି କେହି ନ ଯିବା ବେଳେ ଆପଣ ସେଇଠି ଯାଇକି ଯାଉଛନ୍ତି ତ ସେଇଟା ବିବେକ ବୋଲି କହୁଛନ୍ତି ଆପଣ। ନା କଣ ଆଜ୍ଞା।
ନିଶ୍ଚିତ ଭାବରେ ଦେଖନ୍ତୁ ମାନେ ମୁଁ ସାମାଜିକ ଗଣ ମାଧ୍ୟମରେ ଗୋଟେ ଭିଡିଓ ଦେଖୁଥିଲି। ମାନେ ପଶୁ ମାନେ ବି ଯୋଉ ତାଙ୍କର ଯୋଉ ଗୋଷ୍ଠୀ ଅଛନ୍ତି ତାଙ୍କ ଭି ଭିତରେ ଯୋଉ ପଶୁଟି ଧରାଯାଉ କୌଣସି କାରଣରୁ କିଛି ମାନେ କ୍ଷତ କ୍ଷତାକ୍ତ ହେଇଯାଉଥାଉ କିମ୍ବା କୌଣସି ବାଧା ପାଇଥାଉ ମାନେ ସେମାନେ ପଶୁ ମାନେ ବି ତାଙ୍କ ନିଜ ନିଜ ଭିତରେ ସାହାଯ୍ୟ କରିକି ସିଏ ଜୀବନୀ ଶିକାରକୁ କିନ୍ତୁ ତାଙ୍କୁ ଆଣିକି ଖାଦ୍ୟ ଦୋଉଛନ୍ତି କିନ୍ତୁ ମଣିଷ ମାନଙ୍କ ଭିତରେ ସେ ସେଟା ଆଉ ଦେଖିବାକୁ ମିଳୁନି ପଶୁ ମାନଙ୍କ ଭିତରେ ଯୋଉଟା ଦେଖିବାକୁ ମିଳୁଚି। ଯୋଉ ମାନବିକତା ଗୁଣ ଟା କହିଲେନି କି ସାଧାରଣ ମାନବିକତା ସେ ମଣିଷ ମାନଙ୍କ ଠେଇ ମାନେ ମାନବିକତା ନାହିଁ। ବର୍ତ୍ତମାନ ପଶୁମାନଙ୍କ ଠି ମାନବିକତା ଦେଖିବାକୁ ମିଳୁଛି।
ଆଜ୍ଞା। ତ ଏଇ ଯୋଉ ମଣିଷ ଜୀବନରେ ଯୋଉ ବିବେକର ଆଜ୍ଞା ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମାନେ ଗୋଟେ ସଠିକ୍ ନିଷ୍ପତ୍ତି ନେବା ପାଇଁ ଆମକୁ ସାହାଯ୍ୟ କରିଥାଏ ଆମ ବିବେକକୁ। ତ ଆପଣ କେବେ ଗୋଟେ ଜଟିଳ ପରିସ୍ଥିତିରେ ଯେତେବେଳେ ଦୁଃଖ ଆଉ କର୍ତ୍ତବ୍ୟ ମଧ୍ୟରେ ଦ୍ୱନ୍ଦ ଦେଖାଦବ ଆପଣଙ୍କୁ ସେତେବେଳେ ବିବେକ ସଠିକ କଥା ବାଛିବାରେ ସାହାଯ୍ୟ କରିଥାଏ। ଆପଣ କେବେ ଅନୁଭବ କରୁଛନ୍ତି ଏକଥା।
ଦେଖନ୍ତୁ ବିବେକ ଯୋଉ କଥା କହିଲେ ଯଦି ମାନେ ସମାଜ ଏଇଭଳିଆ ହେଇଗଲାଣି ଯଦି ଆପଣ ସତ ସତ କଥା କହିବେ ଆପଣଙ୍କର ସମସ୍ତେ ଶତ୍ରୁ ହେଇଯିବେ ବୁଝିପାରୁଚନ୍ତି ମାନେ ଏମିତି ଏମିତି ବହୁତ ପ୍ରକାର ପରିସ୍ଥିତି ଆସିଲାଣି ମାନେ ଯୋଉଠି ଆପଣ ଅ ସତ କୁ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ଚାହିଁବେ ସେଠି ଆପଣ କୁ ମାନେ ଯା ମାନେ ଯୋଉ ଲୋକର ସ୍ଵାର୍ଥରେ ଆଁଚ ଆସିବ ସେଇ ଲୋକ ଆପଣଙ୍କର ଶତ୍ରୁ ହେଇଯିବ। ତ ସେଥିପାଇଁ ବି
ଏବେ ପଶୁ ଆଉ ମଣିଷ ଭିତରେ ପାର୍ଥକ୍ୟ କଣ ମଣିଷର ବିବେକ ଅଛି ପଶୁ ପାଖରେ ବି
ଆଜ୍ଞା ଆଜ୍ଞା ଆଜ୍ଞା। ନାଇଁ ମୁଁ ତ କହିବି ପଶୁ ମାନଙ୍କ ପାଖରେ ବି ବିବେକ ଅଛି କେବଳ ମାନେ କଣ? ମଣିଷ କେବଳ ତାର ନିଜର ମସ୍ତିଷ୍କ ପାଇଁ ହିଁ ସର୍ବଶ୍ରେଷ୍ଠ ପ୍ରାଣୀ। ଆମ ପାଖରେ ବି ଯାହା ଅଛି ମାନେ ପଶୁ ପାଖରେ ବି ତାହା ଅଛି। ମାନେ ଏମିତି ବି ଅଛି। ଯେ ଦେଖିବାକୁ ମିଳୁଛି ଯେ ମଣିଷର ଆଇ କ୍ୟୁ ଲେଭେଲ୍ ଠୁ ଗୋଟେ ହାତୀର ଆଇ କ୍ୟୁ ଲେଭେଲ୍ ବି ଅଧିକା। ବୁଝିପାରୁଛନ୍ତି ନା ନାଇଁ ସେମାନେ କେବଳ ଯେତେବେଳେ ତାଙ୍କ ପେଟର ଭୋକ ହଉ କିମ୍ବା ଅନ୍ୟ କୌଣସି କାରଣ ପାଇଁ ହଉ ସେମାନେ ହିଂସ୍ର ହେଇଯାଆନ୍ତି ନହେଲେ ସେମାନଙ୍କୁ ବି ଯଦି ଆପଣ ଭଲ ପାଇବା ଦେବେ ବଦଳରେ ସେମାନେ ବି ଆପଣଙ୍କୁ ଭଲ ପାଇବେ। କିନ୍ତୁ ମଣିଷ ତ ଆପଣ ଯଦି ମଣିଷକୁ ଭଲ ପାଇବା ଦେବେ ମଣିଷ ତ ଆପଣଙ୍କର କ୍ଷ ତି କରୁଛି ଦେଖିଥିବେ ଆପଣ?
। ପଶୁ ପାଖକୁ । ଆପଣ ଯଦି କିଛି ପଶୁ ପାଳନ କରୁଛନ୍ତି ତାକୁ ସ୍ନେହ ସବୁଦିନ କରୁଛନ୍ତି। ସେ ତାର ବି ତାର ମୂଲ୍ୟ ବୁଝୁନାହିଁ । ଦେଖାଇ ଥିଲେ ତ ସମସ୍ତଙ୍କ ଭି ଆଛା। ଆଉ ଗୋଟେ କଥା ମୋ ମନରେ ମାନେ କର୍ମଲାଭ ଯୋଉ ଜିନିଷଟା ଗୋଟେ ବିଚାର ଯେ ଆଜ୍ଞା ଏଇ ଯୋଉ ବିବେକ ଯୋ ଜିନିଷଟି ରହିଲା ଏଟା କ ଭାବ ମଣିଷ ଭିତରେ ସୃଷ୍ଟି କରେକି ନାହିଁ ଯେତେବେଳେ ଆପଣ କିଛି ଭୁଲ କରୁଛନ୍ତି।
ଆପଣଙ୍କୁ ଆପଣଙ୍କ ବିବେକ ଆପଣଙ୍କୁ ଅନୁତାପ କରୁଚି ଆପଣଙ୍କୁ ଦୋଷୀ ଅନୁଭବ କରୁଚି। ଯାହାକୁ ମାନେ ଆମେ ପଶ୍ଚାତାପ ବୋଲି କହିଥାଉ ଆପଣଙ୍କୁ ସେଇଟା କେବେ ଫିଲ୍ ହେଇଛି ଆପଣ କିଛି ବିବେକ ବିରୁଦ୍ଧରେ କାମ କରିଛନ୍ତି ଆପଣ ବିବେକ ଡାକୁଥିବ ଯେ ମୁଁ ଏଇଟା କରିବୁ କିନ୍ତୁ ଆପଣ ସେତେବେଳେ କରିପାରିନାହାନ୍ତି ଏବଂ କେମିତି ଆପଣ ବିବେକକୁ ଧୋକା ଦେଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ଆପଣଙ୍କୁ କେବେ ପଶ୍ଚାତାପ ହେଇଛି ଆପଣଙ୍କୁ
ନାଇଁ ସେଇଟା ହବାଟା ସ୍ୱାଭାବିକ ସମସ୍ତଙ୍କ ଭିତରେ ଆଜ୍ଞା ମାନବିକତା ଥାଏ ସବୁ ମଣିଷଙ୍କ ଭିତରେ ମୋ ମୋ ଖେ ତ୍ରରେ ବି ସେଇଟା ହେଇଚି। ମାନେ ଯୋଉ କଥାଟା ମୁଁ ଆପଣଙ୍କୁ କହିଲି ଯଦି ଆପଣ ସତ କହିବାକୁ ଚେଷ୍ଟା କରିବେ ଲୋକ ଆପଣଙ୍କର ଶତ୍ରୁ ହେବେ। ଧରାଯାଉ ଯୋଉ କଥାଟି ଆପଣଙ୍କୁ କହିଲି ଯଦି କିଏ ଗୋଟେ ଦୁର୍ଘଟଣାରେ ପଡିଛି ତାକୁ ଯଦି ସାହାଯ୍ୟ କରିବାକୁ ଚାହିଁ ପୋଲିସ ଆପଣଙ୍କୁ ହଇରାଣ କରିବ ଲୋକମାନେ ଆପଣଙ୍କୁ ହଇରାଣ କରିବେ। ତେଣୁ ଏଇ ନାନାଦି ପ୍ରକାର କଥାକୁ ଆଖିରେ ରଖିକି ମଣିଷ ବେଳେ ବେଳେ ପଛଘୁଞ୍ଚା ଦିଏ। ସାହାଯ୍ୟ କରିବାକୁ ଇଚ୍ଛା ଥିଲେ ବି ମାନେ ପଛଘୁଞ୍ଚା ଦେଇଥାଉ। ଆ ହଁ ସେଇଆ କହୁଛି ଆପଣଙ୍କୁ ପଶ୍ଚାତାପ ତ କରିଥାଏ ହଁ ଏବେ ହେ କାସ୍ ମୁଁ ସେ ଲୋକଟାକୁ ଉଠେଇକି ନେଇକି ମେଡିକାଲକୁ ଯାଇଥାନ୍ତି ବଞ୍ଚି ଯାଇଥାନ୍ତା କିମ୍ବା କାସ୍ ମୁଁ ଏଇ କଥାଟା ଏଇଠି କହିଥାନ୍ତି ଲୋକମାନଙ୍କର ମଙ୍ଗଳ ହେଇଥାନ୍ତା। କିନ୍ତୁ ବାଧ୍ୟ ହୋଇ ବିଭିନ୍ନ ପରିସ୍ଥିତିକୁ ମାନେ ପ୍ରତିକୂଳ ପରିସ୍ଥିତିକୁ ଏଡାଇବା ପାଇଁ ବାଧ୍ୟ ହୋଇ ମଣିଷ ବେଳେ ବେଳେ ଚୁପ୍ ହୋଇ ରହିଯାଏ। ଆଉ ଦେଖିବା ସମୟ ଅନୁସାରେ ତାକୁ ବଦଳେଇବାକୁ ଚେଷ୍ଟା କରିବା ଆଉ।
ଦେଖିବା ଆଉ ଗୋଟେ କଥା ହେଲା ଏଇ ଯଉ ଆ ଆଜିର କୋଉ ଭମାଚରିଆ ଆମେ ଯୋଉ ଜିନିଷଟା କଥା ହଉଛେ ଆର ପ୍ରାସଙ୍ଗ୍ୟତା କଣ? ମାନେ ଦେଖନ୍ତୁ ଗୋଟେ ବ୍ୟସ୍ତ ଆପଣ ଯୋଉ କଥା କହିଲେ ଗୋଟେ ସ୍ଵାର୍ଥପର ଦୁନିଆ କଥା କହିଲେ। ବ୍ୟସ୍ତବହୁଳ ଦୁନିଆ କଥା କହିଲେ ଆଜିର ସମୟରେ କଣ ମଣିଷ ନିଜର ବିବେକକୁ ପଛରେ ପକେଇ ଦଉଛି ନିଜର ସ୍ୱାସ୍ଥ୍ୟ କଥା ଭାବୁ ନିଜେ କେମିତି ଶାନ୍ତିରେ ରହିବା କଥା ଭାବୁଛି। ନିଜେ କେମିତି ନ୍ୟାୟପୂର୍ଣ୍ଣ ଜୀବନ ଗଠନ କରିବା କଥା ଭାବୁଛି। ଆମେ ଅଳିଆ ଆବର୍ଜନା ନେଇକି ନଦୀରେ ଭସେଇ ଦଉଛେ। ଆମେ ଭାବୁଛୁ ହଁ ଆମେ ତ ଭସେଇଦେଲେ ଆମର କଣ ଗଲା। ବାହାରି ଅଳିଆ ପକଉଛେ ହଁ ଗୋଟେଇବା ଲୋକତ ଗୋଟେଇବେ ଆମର କଣ ଗଲା ତ ଏଇ ଜିନିଷରେ ବିବେକ ଆମକୁ ବାଧା ଦଉନି।
ହ
ତ କୋଉଠି ନା କୋଉଠି ଏ ବିବେକ ବୋଲି ଯୋଉ ଜିନିଷା ଯଦି ପ୍ରକୃତରେ କାମ କରନ୍ତା ତେବେ ଆମ ଭିତରେ ଗୋଟେ ସଂସ୍କାର ଆସି ପାରନ୍ତା ଲୋକମାନଙ୍କ ଭିତରୁ ଗୋଟେ ଚେତନା ଜାଗ୍ରତ ହୁଅନ୍ତା। ନାଇଁ ଏଇା ମୁଁ ଟା କରୁଛି ତ ମତେ ଏଇଟା କରିବା ଅନୁଚିତ ଆପଣ କଣ ଭାବୁଛନ୍ତି।
ଲୋକ ଲୋକ ମାନଙ୍କର ଗୋଟେ ଆତ୍ମ ଉପଲବ୍ଧି ନାହିଁ। ଯେ ମାନେ ଲୋକମାନେ ଭାବି ଦେଇଛନ୍ତି ଯେ ମୋର ଯଦି ଲାଭ ହଉଛି ଅନ୍ୟ କାହାର କ୍ଷତି ହଉନଥିବ ଏଇଟା ଭାବି ଦଉଛନ୍ତି। କିନ୍ତୁ ସେ ମାନେ ଭାବିବା ଦରକାର ଯେ ମୋର ଲାଭ ହଉଛି ମାନେ କାହାର କ୍ଷତି ହଉଥିବ। ଦେଖନ୍ତୁ ଆପଣ ଯୋଉ ନଦୀରେ ଅଳିଆ ଫିଙ୍ଗିବା କଥା କହିଲେ। ନଦୀରେ ଅଳିଆ ନେଇଗଲା ମାନେ କଣ ନଦୀରେ ମାନେ ଆମର ତ ଅ ମାନେ ହିନ୍ଦୁ ପ୍ରାଧାନ୍ୟ ଦେଶ ସେ ଏଠରେ ଆମର କଣ ପାଣିରେ ତାକୁ ବିସର୍ଜନ କରିବାର ପ୍ରଥା ଅଛି ତାକୁ ନେଇକି ଲ ବହୁତ ନାନା ଦି ପ୍ରକାର ଜିନିଷ ସେ ଘରର ଅଳିଆ ବି ପକେଇ ଦଉଛନ୍ତି ନଦୀରେ। ତେଣୁ ସେ ଭାବୁନାହାନ୍ତି ସି ଭାବୁଛନ୍ତି ଯେ ମୋ ଘର ତ ସଫା ହେଇଗଲା ଅନ୍ୟ କାହାର ମାନେ ମଇଳା ହେଇଗଲେ ମୋର କଣ ହେଇଯିବ ସେଇ କଥା ଭାବିକି ଏମିତି କରୁଛନ୍ତି।
ସଠିକ ଭାବେ ମୁଁ ସେଇ କଥା କହିବାକୁ ଚାହୁଁଛି ଯେ ମଣିଷର ଏଇ ଯୋ ବିବେକ ଓ ଜିନିଷ ଟା ବା ଚେତନା ଟା ମଣିଷ ଭିତରେ ଯଦି ଉପଲବ୍ଧି ହୁଅନ୍ତା ଯଦି ଅଧିକ ଜାଗ୍ରତ ହୁଅନ୍ତା ତେବେ ସମାଜରେ ନାନା ବି ପ୍ରକାର ଯଁ ଭଳି ଭାବେ ମାନେ ଆମେ ସରବ୍ୟର ଶିକାର ହଉଛିେ ନାନା ପ୍ରକାର ଆମେ ଦେଖୁଛେ ଦୋଷ ଦୋଷ ତ୍ରୁଟି ଦେଖୁଛେ। ଆମେ ବପି ଯା ଦେଖୁଛେ ଦୁର୍ନୀତି ଦେଖୁଛେ। କୁଚାଟନ ଦେଖୁଛେ ଏସବୁ ଜିନିଷ ଆମେ ଯଦି କାହାକୁ କହିବା ପୂର୍ବରୁ ଥରେ ଭାବିବା ନା ଆଉ କହିବାଟ ଠିକ ହବନି। ଦୁର୍ନୀତି କରିବା ପ ଭାବିବେ ନା ଏଇଟା ଠିକ ହବନି ଯଦି ଆପଣଙ୍କୁ ବି ଏଇ ଜିନିଷ ଅନୁଭବ ହଉଛି। ଯେ ବିବେକ ଯଦି ଅଧିକ କ୍ରିୟାଶୀଳ ହୁଅନ୍ତା। ଗତାନୁଗତିକ ହୁହନ୍ତା ତେବେ ଆମ ଭିତରେ ଗୋଟେ ଭଲ ମଣିଷ ପୁଣିଆ ଜାଗ୍ରତ ହେଇପାରନ୍ତା
ନିଶ୍ଚିତ ଭାବରେ ମୁଁ ଏକମତ ଆଉ ଏଇ ଏଇ ଯୋଉ ବିବେକର ଉନ୍ମୋଦନା ଟା ଆପଣ କହୁଛନ୍ତି। ସେଇଟା ବି ମୁଁ ଭାବୁଛି ସେ ପ୍ରାରମ୍ଭିକ ସ୍ତରରୁ ସେ ପାରିବାରିକ ଉପାୟରେ ହଉ କିମ୍ବା ଯୋଉ ପ୍ରାରମ୍ଭିକ ଶିକ୍ଷା ବ୍ୟବସ୍ଥା ଅଛି ସେଇଠୁ ବି ହିଁ ବେକୁ ଉଦ୍ରେକ କରିବାକୁ ପଡିବ ପିଲାଙ୍କର ନଚେତ ସେି ବଡ ହେଲେ ମାନେ ସିଏ ବି ମାନେ ଛୋଟ ବେଳୁ ଯଦି ଗୋଟେ ପିଲାକୁ ଆମେ ଭୁଲ ଟା ଭୁଲ ଠିକ ଟା ଠିକ ଆମେ ବୁଝେଇବା। ସି ଆଗକୁ ବଢ଼ିକି ଗୋଟେ ଉତ୍ତମ ନାଗରିକ ହେଇପାରିବ ଆଉ ଦେଶ ବି ସୁଦୃଢ ହେଇପାରିବ ଆମର।
ହଁ ଭଲ ବିବେକାନୁ ଆମେ ହେଇପାରିବ ଭଲ ମାନସିକତା ଚିନ୍ତା କରିପାରିବ ବହୁତ ବଢିଆ। ଆଗେ କହିଲା ବହୁତ ବହୁତ ଧନ୍ୟ ଭଲ ବିଚାରକୁ ଆମେ ଏଇଠି ଆଜି ଅନୁଶୀଳନ କଲେ ଆଉ ଆଲୋଚନା କଲେ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ହୋଟେଲ ଖାଇବାକୁ ଭଲ ଲାଗେନି।